ହେଲୋ ହଁ ସଙ୍ଗୀତା କଣ କରୁଛନ୍ତି। ଏଇ ବସିଥିଲୁ ଆପଣ? ହେଲୋ
ତ ଅଳ୍ପ ଦିନ ଭଲ
ଆଜ୍ଞା।
ଦେଲା, ମୁଁ କହିଲି ଅଳ୍ପ ଦିନରେ ତ ର ରଜ ଗଲା ତା ବିଷୟରେ ତ କିଛି
ହଁ ରଜ ବିଷୟରେ କହିବି? ଆଜ୍ଞା।
ହଁ ହଁ ହଉ ଠିକ୍ ଅଛି ଶୁଣନ୍ତୁ ମୁଁ ଭୟସ ଠିକ ଠିକ ଶୁଭୁଛି ତ। ହେଲୋ। ହଁ ଶୁଣନ୍ତୁ ଭାରତର ତ ପର୍ବପର୍ବାଣୀ ଗୁଡିକରେ ତ ଆମେ ବହୁତ ଜଡିତ ଭାରତୀୟ ସଂସ୍ ପ୍ରକୃତିର ପର୍ବପର୍ବାଣୀ ଗୁଡିକରେ ଆମେ ତ ବହୁତ ଜଡିତ। ତ ରଜ ପର୍ବ ଟା ଆଷାଢ ମାସରେ ହିଁ ପଡେ। ଜ୍ୟେଷ୍ଠ ମାସ ମାସର ଶେଷ ଦିନଠୁ ଆଷାଢ ମାସ ପର୍ଯ୍ୟନ୍ତ ଅ ମାନେ ତିନି ଦିନ ରଜ ସେଟା ପାଳିତ ହୁଏ। ପ୍ରଥମ ଦିନକୁ ପହିଲି ରଜ କୁହାଯାଏ ଦ୍ଵିତୀୟ ଦିନଟିକୁ ରଜ ସଂକ୍ରାନ୍ତି କୁହାଯାଏ। ତୃତୀୟ ଦିନଟିକୁ ଭୂମି ଦହନ କହନ୍ତି ଆପଣଙ୍କର କେତେ ଦିନି ପାଳନ କରାଯାଏ। ତିନି ଦିନି ନା ପାଞ୍ଚ ଦିନ।
ନା ଆମର ତ ପ୍ରଥା ଅନୁସାରେ ପାଞ୍ଚ ଦିନ ଆମର ରଜ ରହିଛି। କିନ୍ତୁ ଏବେକା ସମାଜ ଅନୁସାରେ ଆମେ ସମସ୍ତେ ତିନି ଦିନି ହିଁ ରଜ ପାଳନ କରୁଛୁ। କିନ୍ତୁ ସଜବାଜ ଆଉ ବସୁମତୀ ସ୍ନାନ ଲାଷ୍ଟ କୁ ରହିଥାଏ ଆଉ।
ହଁ ଆମ ଆଡେ ବି ତିନି ଦିନ ହିଁ ପାଳନ କରନ୍ତି ଏଇ ପର୍ବଟା ଝିଅ ମାନଙ୍କର ମୁଖ୍ୟ ପର୍ବ ମୁଖ୍ୟ ପର୍ବ ହେଲେ କଣ ହେଲା ଆବାଳ ବୃଦ୍ଧବନିତା ଏହାକୁ ସମସ୍ତେ ହିଁ ପାଳନ କରିଥାନ୍ତି ଏହି ତିନି ଦିନ ଲୋକମାନେ ଆମୋଦ ପ୍ରମୋଦ ଖେଳ କୌତୁକ ହିଁ ସମୟ ବିତେଇଥାନ୍ତି ହୁଁ ଘରେ ଘରେ ସମସ୍ତଙ୍କର ନାନା ପ୍ରକାର ସୁସ୍ୱାଦୁ ଖାଦ୍ୟ ବିଭିନ୍ନ ପ୍ର ତର ପିଠାପଣା ର ଆୟୋଜନ ମଧ୍ୟ କରାଯାଇଥାଏ ରଜ ସମସ୍ତଙ୍କର ପିଠାପଣା ହିଁ କରାଯାଇଥାଏ ନା।
ଏଥର ତାହେଲେ ତମେ କଣ ପିଠା ହେଇଥିଲା?
ହଁ ପୋଡ ପିଠା ହେଇଥିଲା ଆପଣଙ୍କର?
ହଁ ଆମ ଘରେ ବି ପିଠା ପୋଡ ପିଠା ହେଇଥିଲା ଦହିବରା ହେଇଥିଲା ଯୋଉଟା ସବୁ।
ଅ ସଜବାଜ ଦିନ ପୋଡପିଠା ପ୍ରସ୍ତୁତି ରଜ ପର୍ବର ଗୋଟେ ବଡ ଆକର୍ଷଣ କହିଲେ କିଛି କମ ହେବ ନାହିଁ ପହିଲି ରଜ ସକାଳୁ ଝିଅ ମାନେ ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ଚନ୍ଦନ ଟିକ ା ପାଦରେ ଅଳତା ଚକ୍ଷୁରେ କଜଳ ମୁଣ୍ଡରେ ଟିକିଲି ସେମାନଙ୍କର ସୌନ୍ଦର୍ଯ୍ୟ ଅଧିକ ବଢାଇ ଦେଇଥାଏ କୁ ଏଇଥିରେ କୁମାର ମାନେ ଖାଲି ପାଦରେ ଭୂମିରେ ନଚଲିବା ହିଁ ହେଉଛି ଏକ ପାରମ୍ପରିକ ବିଧି। ଏଥିପାଇଁ ପୂର୍ବେ ଝିଅ ମାନେ ଗୁଆ ଖୋଳପ ପିନ୍ଧୁଥିବା ହ ସ୍ଥଳେ ବର୍ତ୍ତମାନ ଚପ୍ ଚପଲ ପିନ୍ଧୁଛନ୍ତି ଆଗେ ପୂର୍ବ କାଳରେ କଣ ଗୁଆ ଖୋଳ ପାଇଁ ହିଁ ପିନ୍ଧୁଥିଲେ
ହଁ
ହଁ ଝିଅ ମାନେ ଦୋଳି ଖ
କଦଳୀ ପୁ କିର
ହଁ ହଁ ଯୋଉ ହଁ ହଁ ହଁ ସେଥିରେ ହୁଁ ତାପରେ ଏମିତି ତ ହିଁ ରହିଛି ଘରର ସ୍ତ୍ରୀ ଲୋକମାନେ କିଛି କାମ ଧନ୍ଦା ନକରି କ୍ରୀଡାକୁ ତୁକରେ ତିନି ଦିନ ହିଁ ସମୟ ବିତେଇ ଦେଇଥାନ୍ତି। ପୁଅମାନେ ପିଠା ପଣା ଖାଇ ଆନ ଆନନ୍ଦ ସହକାରେ ତାସ ପଶ୍ ଷା ବାଗୁଡି ଏ ଏମିତି ସବୁ ଖେଳିକି ଅତିବାହିତ କରିଥାନ୍ତି ସମୟଟିକୁ ଆଉ ବା ଶ୍ ତୃତୀୟ ଦିନ ଭୂମିଦାହ ଦିବସଟି ବସୁମତୀଙ୍କର ବିଶ୍ରାମର ଦିନ ଅଟେ ଏହି ଦିନ ମାଟିକୁ ଆଘାତ ଲାଗିଲା ଭଳି କୌଣସି କାର୍ଯ୍ୟ କରାଯାଏ ନାହିଁ। ଚତୁର୍ଥ ଦିବସରେ ଠାକୁରାଣୀଙ୍କ ଶ୍ ସ୍ନାନ ଦିବସ ରୂପେ ପାଳନ କରାଯାଏ ଲୋକମାନେ ଘରେ ଠାକୁରାଣୀଙ୍କୁ ସ୍ନାନ କରାଇ ନୈବେଦ୍ୟ କଣ କରନ୍ତି? ଘର ଅଗଣା ରେ ଫଳ ଲଙ୍ଗଳ ଶିଳପୁଆ ଇତ୍ୟାଦି କୁ ହଳଦୀରେ ସ୍ନାନ କରାଇ ପୂଜା ଅର୍ଚ୍ଚନା ମଧ୍ୟ କରାଯାଏ ଏଇ ଏଠାରେ ହିଁ ରଜ ପର୍ବର ପରିସମତ୍ତି ଘଟିଥାଏ। ଆଉ ରଜ ସଂକ୍ରାନ୍ତି କୁ ବି ମଧ୍ୟ ମିଥୁନ ସଂକ୍ରାନ୍ତି କୁହନ୍ତି ଜାଣିଛନ୍ତି ନା
ହଁ ହଁ ରଜ ସଂକ୍ରାନ୍ତି ଆମର ବହୁତ ବଡ ସଂକ୍ରକ୍ରାନ୍ତି ବୋଲି ତା ସବୁ ମାନନ୍ତି ସେଥିରେ ସବୁ ବହୁତ ମାନେ ଜ୍ ମନ୍ଦିରରେ ସବୁ ବହୁତ ଯଜ୍ଞ ହେଇଥାଏ ସେଇଟା ମିଥୁନ ସଂକ୍ରାନ୍ତି ବୋଲି ତ କୁହାଯାଏ।
ହଁ ହଁ ଏମିତି ହିଁ ରଜ ପର୍ବ ଏମିତି ହିଁ ପାଳନ କରାଯାଏ।
ଆଉ ତମେ ଆମର ବି ଏଥରବ ରଜରେ ସେ ଯୋଉ ଆମର ଯୋଉ ଅଛି ମନ୍ଦିର ଶିବ ମନ୍ଦିର ଅଛି ସେଠି ସେ ଯୋଉ ମିଥୁନ ସଂକ୍ରାନ୍ତିରେ ତାତିବର୍ଷ ଯଜ୍ଞ ହୁଏ। ଯଜ୍ଞ ହୁଏ ଆଉ ଠାକୁର ଯାଆନ୍ତି ସେଠିକି ସବୁ ଯଜ୍ଞଙ୍କ ପାଖକୁ ଆ ରଜ ବହୁତ ଭଲରେ ଯାହାଉ ପାଳନ ହୁଏ। ତିନି ଦିନ ବହୁତ ମାନେ ବର୍ଷକରେ ସରେ ଆସେ ବହୁତ ମାନେ ଆ ସ୍ମୃତି ରହିଯାଏ ରଜରେ ବହୁତ ଭଲ ଲାଗେ।
ଓଡ଼ିଶାରେ ତ ଯୋଉ କୃଷିଭିତ୍ତିକ ପର୍ବ ଗୁଡିକ ମଧ୍ୟରେ ରଜ ହଉଛି ଗୋଟେ ଅନ୍ୟତମ ପର୍ବ
ରଜ ଗୋଟେ ଅ ମୁଖ୍ୟ କରିକି ଝିଅମାନେ ହିଁ ସେଟାକୁ ବେଶୀ ଉପଭୋଗ କରିଥାନ୍ତି କାହିଁକି ନା ଝିଅ ପିଲାମାନେ ପାଦର ଅଳତା ପିନ୍ଧନ୍ତି। ଯେ ଅଳତା ପିନ୍ଧିବାକୁ ବହୁତ ଜଣଙ୍କୁ ସବୁ ବହୁତ ଭଲ ଲାଗେ ଅଳତା ମେହେନ୍ଦୀ ପିନ୍ଧିକି
ହଁ ଝିଅ ମାନଙ୍କର ପର୍ବ କିନ୍ତୁ ଆକୁ ସମସ୍ତେ ହିଁ ପାଳନ କରୁଛନ୍ତି ଆବଳ ବୃଦ୍ଧ ବନିଇତା ସମସ୍ତେ ହିଁ ଆକୁ ପାଳନ କରୁଛନ୍ତି। ଆଉ ତମକୁ ରଚନା କହିଆସେ। ରଚନା? ଆରେ ଭାଗ ନିିଅ ନା ତମେ?
ହଁ ମୁଁ ତ ଭାଗ ନିଏ ସବୁ ଥର ଛୋଟ ବଡୁକୁ ସବୁଥିରେ ଭାଗନିଏ। ଆଉ ମୁଁ ତା ଶ୍
ଆଉ ଏବେ ତ ଯୋଉ ଖରା ଦିନ ଚାଲିଛି କହିଲା ଭଳିଆ ଗ୍ରୀଷ୍ମ ଋତୁ। ତ ଗ୍ରୀଷ୍ମ ଋତୁ କଣ ପାଇଁ ଭଲ ଲାଗେ? କଣ ଉପକାରତା ଗ୍ରୀଷ୍ମଋତୁ
ଗ୍ରୀଷ୍ମ ଋତୁ ଆମର ତ ଆମ ପାଇଁ ବର୍ଷକ ବାର ମାସ ରହିଲା ଛଅ ଋତୁ। ସେଥିମଧ୍ୟରୁ ଆମର ଗ୍ରୀଷ୍ମ ଋତୁଟା ହଉଛି ସବୁଠାରୁ ଅନ୍ୟତମ। ଗ୍ରୀଷ୍ମ ଋତୁଟା ତଃ ବୈଶାଖ ଆଉ ଜ୍ୟେଷ୍ଠ ମାସକୁ ନେଇକି ଗ୍ରୀଷ୍ମ ଋତୁ ଅନୁଷ୍ଠିତ ହେଇଥାଏ। ଏବେ ବି ବହୁତ। ହଁ ଏଇ ଋତୁରେ ପ୍ରଚଣ୍ଡ ଖରା ଝାଂଜି ପବନ ବହିଥାଏ। ଏଇ ସମୟରେ ମାନେ ଦେହରୁ ଭୀଷଣ ଝାଳ ବାହାରେ। ଶରୀର କ୍ଳାନ୍ତ ଲାଗେ। ଥଣ୍ଡା ପାନୀୟ ମାନେ ସବୁବେଳେ ଆମକୁ କଣ ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା ହୁଏ। ହଁ ଯେହେତୁ ଆମର ପ୍ରଖର ଖରା ହୁଏ ଉଁ- ସେ କଣ ହୁଏ ଦିନ ମାନେ ଟୋଟାଲ ଦିନ ଟା ଆମକୁ ଘରୁ ବାହାରକୁ ବାହାରିବାକୁ- ଇଚ୍ଛା ହୁଏ ନା। ବହୁତ କଷ୍ଟ ଲାଗେ ଘରୁ ବାହାରକୁ ବାହାରିବାକୁ। ଏଇ ଋତୁରେ କାଳବୈଶାଖୀ ଦେଖାଯାଏ। ଉଁ ଫଳରେ ହଠାତ୍ ମାନେ କଣ ହୁଏ। ଜୋରରେ ପବନ ବହିକି ଆସି ଗଛ ସବୁ ଉପାଡ୍ଡୀ କି। ଆଉ ଯୋଉ ଆମର ଇଲେକ୍ଟ୍ରିକ୍ଖୁଣ୍ଟ ଗୁଡ଼ା ସବୁ ଯୋଉ ରହିଲା ସେଗୁଡ଼ା କୁ ସବୁ ଉପାଡ଼ିକି ଫପାଡ଼ି ଦିଏ। ଗଛ ଡାଳ ପତ୍ର ସବୁ ଭାଙ୍ଗିଯାଏ ଗ୍ରୀଷ୍ମ ଋତୁରେ। ଆଉ ଉପକାରିତା ଦେଖିବା କହିଲେ ବହୁତ ଉପକାରିତା ଅଛି ଗ୍ରୀଷ୍ଣ ଋତୁରେ। ଯେମିତି କିି- ଗ୍ରୀଷ୍ମ ଋତୁରେ ଆମର ବହୁତ ନାନା ପ୍ରକାର ଫଳ ଗ୍ରୀଷ୍ମ ଋତୁରେ ହେଇଥାଏ। ହୁଁ ମାନେ ନାନା ପ୍ରକାର ଆମକୁ- ମାନେ ଯୋଉ କୁହନ୍ତି ନା ଥଣ୍ଡା ପାନୀୟ ଆମକୁ ସେଇ ଋତୁରେ ମିଳିଥାଏ। ଯେମିତି କିି ଫଳ ଆମ୍ବ ପଣସ ଆଉ ଯଉ ଲିଚୁ କୋଳି ଆମ ଜାମୁ କୋଳି ଅଗୁଡ଼ା ସବୁ - ସବୁ ଯାକ ଗ୍ରୀଷ୍ମ ଋତୁରେ ହିଁ ପାଚି ଥାଏ। ଆଉ ସେଇ ସମୟରେ ବହୁତ ପୂଜା ପର୍ବାଣୀ ବି ଗ୍ରୀଷ୍ମ ଋତୁରେ ଦେଖିବାକୁ ମିଳେ। ଆଉ ଗ୍ରୀଷ୍ମ ଋତୁରେ ଆମେ ଥଣ୍ଡା ପାନୀୟ ଯେମିତି କିି ଦହି ସରବତ ଆମେ ଘରେ କରିକି ପି-
ହଁ ଏମିତି ବଣ- ଯାଏନି କି ମାନେ ଖରା ଦିନରେ ଏମତି ରୋଡ ସାଇଡ ରାସ୍ତା କଡ ରେ। ଏମିତି ବସିକି- ପଣା ବାଣ୍ଟନ୍ତି ଏ ତ ହଁ ସେ-
ବହୁତ ଗୁଡ଼େ ଖରା ହୁଏ। ଲୋକମାନୋନ ବାଟୋଇ ସବୁ ସବୁ- କଣ ଥକି ଯାଆନ୍ତି। ସେମାନେ ପାଣି ଯାହାହେଲେ ତାଙ୍କର ଦରକାର। ସେଥିଲାଗି ଲୋକମାନେ ସବୁ ପାଣି ବି ବାଣ୍ଟନ୍ତି ରାସ୍ତାରେ।
ହଁ ଆଉ ବି ଏମିତି କରନ୍ତି ଯୋଉ ଗାଈ ଗୋରୁ ମାନେ- ମାନେ ଆଉ ତମେ ଏଇଭଳିଆ ପାଇଁ ରାସ୍ତା କଡ଼ରେ - ଏମିତି ଚାହାଲ ରେ ବସେଇକି ପାଣି ରଖନ୍ତିନି ତାଙ୍କ ପାଇଁ ସେମାନେ ଆସିକି-
ହଁ ହଁ ବଡ଼ ବଡ଼ କୁଣ୍ଡ ସବୁ ରଖନ୍ତି ତାଙ୍କ ପାଇଁ। ତାଙ୍କ ସେମାନେ ଆସି - ପାଣି ପିଇକିି ଯାଆନ୍ତି ସବୁ ଆଉ ସେମିତି- ଗ୍ରୀଷ୍ମ ଋତୁରେ ଆହୁରି ବେଶୀ ଭଲ ଲାଗେ ପର୍ବପର୍ବାଣି ବହୁତ ପଡିିଯାଏ। ଯେମିତି କିି ପଣା ସଂକ୍ରାନ୍ତି ପଡିଥାଏ। ଯୋଉଠୁକୁ ଆମର ମାନେ ପଣା ଦିଆ ହୁଏ ସମସ୍ତଙ୍କୁ ରାସ୍ତା ଘାଟ - ଯୋଉଟାକୁ ଆମେ କଥା ହଉଥିଲେ ଏବେ କଣ ଦିଆ ହୁଏ ତେଙ୍କ ଉପରେ ମାନେ ଯେମିତିକି ସେ ତୁଳସୀ ଗଛ ଲାଗିଥାଏ ତା ମୂଳରେ କଣା ଆମର ହାଣ୍ଡି କରିକି ପଣାହାାଣ୍ଡି ଦିଆ ହୁଏଠେକି ବସାଯାଏ ହଁ ତାପରେ ଶୀତଳ ଷଷ୍ଠୀ ସ୍ନାନ ପୂର୍ଣ୍ଣିମା ରଜ ପର୍ବ ସବୁ ଏଇ ଗ୍ରୀଷ୍ମ ଋତୁରେ ହିଁ ପଡିଥାଏ ତାପରେ ଆମ କଣ
ନାନ ପୂର୍ଣିମା ତମେ କୋଉଟାକୁ କହ କୁହ କହିଲ ଯୋଉ ରଥଯାତ୍ରା ସେଇତାଟ ସ୍ନାନ ପୂର୍ଣିମା
ହଁ ହଁ ସ୍ନାନ ପୂର୍ଣ୍ଣିମା ଆଗେ ପଢି ଥାଏ ତାପରେ ରଥଯାତ୍ରା ତାପରେ ଇଏ ହୁଏ ଆଉ ଆଚ୍ଛା ଆଚ୍ଛା ରଥ ମହାପ୍ରଭୁ ଆସନ୍ତି ରଥକୁ ଚଢିକି ଆସିକି ଯାଆନ୍ତି ତାଙ୍କ ମାଉସୀ ମା ମନ୍ଦିର। ଆଉ ତାପରେ ରଜ ତାପରେ ତ ସ୍ନାନ ପୂର୍ଣ୍ଣିମା ରଜ ପର୍ବ ସବୁ ଆସେ। ତାପରେ ଆସିଲା ତାପରେ ଏଗୋଟା ସବୁ ପର୍ବପର୍ବାଣିୀ କଣ ଆମେ ମାନେ ସବୁଦିନ ଆମେ କାମରେ ବ୍ୟସ୍ତ ରହୁଛନ୍ତି। କିନ୍ତୁ ଯୋଉ କୌଣସି କିଛି ଛୁଟି ପୂଜା ପର୍ବାଣୀରେ ଆମକୁ ଟିକେ ମାନେ ଘର ଲୋକଙ୍କ ସହିତ ବନ୍ଧୁବାନ୍ଧବ ସାଙ୍ଗସାଥି ମାନଙ୍କ ସହିତ ସମୟ ବିତେଇବାକୁ ଟିକେ ସମୟ ମିଳିଥାଏ ଟିକେ
ହାଲୋ। ହାଲୋ।
ବିଶେଷ କରିକି ଆମର ଯୋଉ ହାଲୋ
ଆଜ୍ଞା ଆପଣଙ୍କ ଭଏସ ଶୁଭୁନଥିଲା ତ
ଓହୋ ଏବେ ଶୁଭିଲା।
ହଁ ଏବେ ଶୁଭିଲା।
ହାଲୋ।
ହଁ ହଁ କୁହନ୍ତୁ?
ବୁଝିଲେ ମୁଁ କହିଲି ବିଶେଷ କରିକି ପିଲାମାନେ ସବୁ ପିଲାମାନଙ୍କର ଯେହେତୁ ଖରା ଛୁଟି ଏଇ ସମୟରେ ଥାଏ ପିଲାମାନେ ସବୁ ମାମୁଁ ଘରକୁ ଯାଆନ୍ତି ମାଉସୀ ଘରକୁ ଯାଇ ବୁଲାବୁଲି ସବୁ କରିକି ଆସନ୍ତି। ସେଥିଲାଗି ପିଲାମାନଙ୍କ ପାଇଁ ବେଶୀ ଆନନ୍ଦଦାୟକ ହେଇଥାଏ ଏଇ ଯୋଉ ଖରାଦିନଟା। ଆଉ ଉ ଆମ ପାଇଁ ତ ଆମେ ଧୀରେ ଧୀରେ ବଡ ହେଇଗଲେ। ତ ମାନେ ଛୁଟି ଆମ ପାଇଁ ଧୀରେ ଧୀରେ କମିଯାଏ ଯେମିତି କିି କଲେଜରେ ହଉ ତାପରେ ମାନେ ଚାକିରି ଜୀବନରେ ତ ଛୁଟି ବହୁତ କମ ମିଳିଥାଏ। ସେଥିଲାଗି ଟିକେ ଆମକୁ ଖରା ବାଧିଲେ ବି ଆମକୁ ସବୁ ଯାଙ୍କ ଜାଗାକୁ ଯିବାକୁ ପଡେ ଏହା ଅବଶ୍ୟ ଖରା ଦିନ ବହୁତ ଭଲ ଲାଗେ। ଯେହେତୁ ଆମେ ନିଜ ହିସାବରେ ଆମେ ତାକୁ ବିତେଇ ପାରିଲେ ଭଲ ହବ ତମ ପାଇଁ କଣ କେମିତି ଥାଏ ଖରାଦିନ? ଶୁଭୁଛି। ନିଜ ହିସାବରେ ଖରା ଦିନ କଣ ବର୍ଷା ଦିନ କଣ? ସବୁ ଋତୁ ଆମ ପାଇଁ ସମାନ ରହିଥାଏ ଯେନ୍ତି କିି ସେ ଖରା ଦିନଟାକୁ ଆମେ ନିଜ ହିସାବରେ ବିତେଇବା ଦରକାର ଆଉ ଆଉ କଣ କହୁଛ ଏବେ କଲଟା ସମାପ୍ତ କରିବା। ହଉ।